ହାଲୋ କଣ କରୁ
ହଁ ମ୍ୟାଡ଼ାମ ନମସ୍କାର। ଏଇ ଏଇ ବସିଥିଲୁ। ଭାତ ବସେଇଛି ବସିଛି ଏଇଠି। ମସଲା କରିବି ମାଛ। ସେପ ପାଇଁ
ଓହୋ। ଆଉ ରଜ କେମିତି କଣ ତମ ଆଡେ ହେଲା?
ରଜ ମ୍ୟାଡାମ ବହୁତ ଧୁମଧାମ ରେ ଆମର ହେଇଛି ଏଠି କଲ ବଢିଆ ସେ କଲୁ।
ଓହୋ କେମିତି କଣ କଲ?
ତ ଝିଅ ଯୋଉ ମ୍ୟାରିଡ ହେଇ ଥିଲେ ସବୁ ତାଙ୍କୁ ଡାକିଥିଲୁ ସେ ଆସିଲେ ହଁ। ଏଇ ଭୋଜି ଭାତ କରିକି ଥିଲେ ସେମାନେ ଖାଇଲେ ତାପରେ ଦୋଳି ଲଗେଇଥିଲୁ ତିନି ପ୍ରକାର ଦୋଳି ଲାଗିଥିଲା।
ଦୋଳି କଣ କଣ ପୁଥିଲେ ତୁମ ଗାଁ ରେ।
ଗୋଟେ ନିଶୁଣୀ ଦୋଳି ହେଇଥିଲା ଆଉ ପଟା ଦୋଳି ଦିଟା ହେଇଥିଲା। ଆଉ ଚକ୍ ତଣେ ହେଇଥିଲା।
ହଁ ପଇସା ପ୍ର କେମିତି କଣ କଲେକ୍ସନ ନିଜେ କରିୁଥିଲେ ନା ଗାଁ ସାରା ଲୋକ କ
ଗାଁରେ ଦେଇଥିଲେ, ସେ କେମିତି ଦେଇଥିଲେ ଘର ପଛା ପାଞ୍ଚଶ ପାଞ୍ଚ ଲେଖା କରିଥିଲୁ। ତାପରେ ଝିଅ ଯୋଉମାନେ ଆସିଲେ ସେମାନେ ବି ଦେଇଥିଲେ, ଆମେ ଏଇଠି ଝିଅ ମାନ କଲେକ୍ଟ କରୁଥିଲେ, ଆଉ ଯିଏ ଯେମିତି ଖୁସିରେ ବି ଦଉଥିଲେ।
ସେମିତି କଣ ବାଟେଇଲେ ତମ ଆଡେ।
ରଜ ବାଟିବା ଟା ମ୍ୟାଡାମ ମୁଁ ହଉଛି ଏଠି ବହୁତ। ହେଲା ଗୋଟେ ବର୍ଷର ହେଇଛି, ତ ସେ କଣ କେମିତି ବାଟିଥିବେ। ଆମ ଘରେ ତ ପିଠାପଣା ବହୁତ ଖାଇଲୁ, ଆଜ୍ଞା।
କଣ ପିଠା କରୁଥିଲେ?
ପୋଡପିଠା, ଆରିସା ପିଠା, ଆଉ ଚକୁଳି ପିଠା, ମୁଆଁ ପିଠା। ଏଇ ଚାରିଟା ପିଠା ହେଇଥିଲା, ଯୋଉଟା ସିଝା ପିଠା କହୁଛନ୍ତି ସେଇଟା ମୁଆଁ ପିଠା।
ଓହୋ ସେଇଟା କେମିତି କଣ କରନ୍ତି ଯେ?
ସେଇଟା ଆପଣ ନେବେ ଇଟିଲି ଛାଞ୍ଚରେ। ପାଣି ଦେଇକି କପଡା ବାନ୍ଧିବେ, ତାପରେ ପାଣିଟା ଫୁଟିଲେ ତାପରେ ପି
ପିଠଉ ମ ନାଇଁ ମାନେ ପିଠଉ ମାନେ ଆମେ ଦେଖନ୍ତୁ ମାନେ ପିଠଉ ଆମେ ଏ ଯେତିକ ଚାଉଳ ଆମେ ବିରି ସେତିକ ନବା ନା ବିରି ବିରି ତ ଅଧିକ ମାନେ ଅଧିକରୁ ଅଧିକ ନେଇଗଲେ ପୁରା ନରମ ହବନି କି ପିଠାଟା।
ଫୁଲିିଲେ ବି ଭଲ ଲାଗେ ନା, ହୁଁ।
ନେଇ ଚାଉଳକୁ କେତେ
ସେତିକି ନେବେ ମାଣି ନେବେ ମାଣିଠୁ ଟିକେ କିଏ ପରେ ନେବେ। ହେଉ। ଆଜ୍ଞା ହଁ।
କେମିତି କରୁଥିଲ କଣ ପକେଇଥିଲେ ପୋଡ ପିଠା
ପୋଡ ପିଠା ଆକଚୁଆଲି ଆମ ଶାଶୁ ଘରେ ଥିଲା ହେଲା। ଶାଶୁମା କରିଥିଲେ ନଡ଼ିଆ କାଜୁ ଆଉ କିସମିସ୍ ଆଉ ଗୁଜୁରାତି ଡାଲଚିନି ଗୁଣ୍ଡ ଏ ସବୁ ଆଉ ବାଦାମ ଗୁଡରେ କରିଥିଲୁ ଆଜ୍ଞା।
ହଁ ଆମର ବି ଗୋଟେ ପିଠା କରୁଥିଲୁ ମାନେ ସେଇ ପିଠା ନ ମାନେ ତାକୁ ନଉଟା ହବନି ମାନେ ସେମିତି ହବ ଆମର କଣ କହିଲେ ଫାଷ୍ଟରେ ମୁଁ ମାନେ ଆମର ପିଠ କରୁଥିଲି ବିରି ଆଉ ଚାଉଳରେ ପିଠା କରୁଥିଲୁ ମାନେ ଅଧିକ ମତେ ନରମ ପିଠା ଭଲ ହଏ ସେଥିପାଇଁ ମୁଁ ବିରି ଅଧିକ ଦେଇଥିଲି ହେଲା। ଆଉ ଆମର ତା ତାପରେ ଆମର ନଡିଆ କୋରୀରେ ନଡିଆ ଟା ଚିନି ରେ ଆମେ ଯଦି ପାଗିବା ତାହେଲେ ସେଠି ଲାଲ ହବନି କି? କିନ୍ତୁ ଗୁଡରେ କଲେ ସେ ମାନେ ଭଲ ଲାଗିଲ ତା ମାନେ ଗୋଡ଼ରେ କଲେ ବି ମତେ ବହୁତ ଭଲ ଲାଗେ ମାନେ ଗୋଡ଼ରେ ପାଗିଲେ ନଡିଆା ମତେ ବହୁତ ଭଲ ଲାଗେ ସେ ସେଥିପାଇଁ ଆମର ଗୁଡରେ ନଡିଆ ଟା ପାଗିଥିଲୁ ହେଲା ତାପରେ ନଡିଆ ହେଇସାରିଲା ପରେ ଆମର କଣ କଲୁ ନା ସେଇ କଡେଇରେ ଯେହେତୁ କଡେଇରେ ପିଠାଟା ହବ ନା ମୋଟା ପିଠାଟା ହବ ସେଥିପାଇଁ ଆମର କଡେଇ ମୁଁ ବସେଇଲେ କଡେଇ ଟା କିଛି ସମୟ ଛାଡି ଦେଇ ଗରମ ହବା ପାଇଁ କି ଗରମ ନ ହବ ପିଠା ତ ଉଠିବନି। ଆଉ ତାକୁ ଛାଡିଲି କିଛି ଟାଇମ ଗରମ ହବା ପାଇଁ ସେ ଗରମ ହେଇ ସାଇଲା ପରେ ତେଲ ପକେଇଲି ମାନେ ବହୁତ ଟିକେ ତେଲ ପକାହବ ଯେହେତୁ ଆମେ ଗୋଟେ ମାନେ ଚକୁଳି ପିଠା ଟାଇପ ର କରିବା ତାହେଲେ ସେ ତେଲ ନଦେଲେ ତ ପି ଉଠିବନି ସେଥିପାଇଁ ଫା ତ ଗରମ ହବା ପାଇଁ ଛାଡିକି ତେଲ ପକେଇ ତେଲ ଟିକେ ଗରମ ହେଲା ତାପରେ ସେ ପିଠଉକୁ ମୁଁ ପକେଇଲି ପିଠ ମୁଁ ମାନେ ବାଟିଥିଲି? ସେ ପିଠଉ କୁ ପକ ପକେଇଲି ପିଠୋଉକୁ ପକେଇ ସାରିଲା ପରେ ଆମର ଯୋଉ ପୁର ମୁଁ କରିନଥିଲି ଯୋଉ ଗୁଡରେ? ଯୋଉ ନୋଡିଆ ପୁର। ଆ ସେଇ ଉପରେ ସେ ପିଠା ଉପରେ ମୁଁ ପକେଇଲି ମାନେ ତାପରେ ଆଉ ପିଠୋଉ ଦିଆହବନି ଖାଲି ବାସ ସେ ପି ପିଠା ଟା ପକେଇଲେ ନା ସେ ପିଠାଟା ପରେ ଆମେ ପୁର ଠିକ ପିଠାଟା ଯେତିକ ସାଇଜ ର ଆମେ ପୁର ଟା ସେତିକ ସାଇଜ ର ମାନେ ଭଲସ ଆମେ ଦବ ଦେଇ ସାରିଲା ପରେ ତାକୁ ହଁ ତା ଉପରେ ତାପରେ ଆମେ ସିମ ରେ ମାନେ ପି ପିଠା ଟା ଯଦି ବି ଆମର ଗ୍ୟାସ ରେ କରିବା ତାହେଲେ ଗ୍ୟାସକୁୁ ପୁରା ସିମ କରିବା ଯେହେତୁ ପିଠା ଟାକୁ ଆମେ ନଉଟିବା ନାହି ତ ତଳଟ ମାନେ ଉପର ପଟେ କେମିତି ସିଝିବ କଞ୍ଚା ରହିବ ସେଥିପାଇ ସିମ୍ କରିବା ନର୍ମାଲ କରିବା। ତାପରେ ସେଇ ଯଦି ବିି ଚୁଲିରେ କରିବାିବ ସେମତି ଟିକେ ଟିକ ଜାଳ ଦେଇି କରାହେବ ଆଉ ତାକୁ କିଛି ଟାଇ ଛା କିଛି ଟାଇମ ଛାଡି ସାରିଲା ପରେ ଗୋଟେ କାଠିରେ ତ ରଖିଥିବା ଜାଣିବି କାହିଁକିନା ଆମେମତି ପିଠାଟାରେ ସେ ଫୋଡିଲେ ହଁ ଠି ମାନେ ଜାପାରିବା କି ନାାଇ ପିଠା ହେଲାଣି ବୋଲି। କିଏ ତାପରେ
କାଠି ନ ହକି ଯଦି ଛୁରୀ ନେଲେ?
ହଁ ହଁ ଛୁରୀ ହବ କାଠି ହଁ ଯାହାହେଲେ ବି ଆମର ବାସ୍ ଦେଖିବାର ଅଛି ପିଠା ହେଲା କି ନାହିଁ ତାପରେ ଆମେ ଦେଖିବା ଯେତେବେଳେ ହେଇସାରିବ ତା ତା ମାନେ ଯୋଉ ତାକୁ ବାହାର କରିବା ଆଉ ବାହାର କରିସାରିଲା ପରେ ତାପରେ ମାନେ ଯଦି ଶୀତଳ ହେଇଯାଏ ଗୋଟେ ପିଠା ମାନେ ବିଲକୁଲ ଭଲ ଲାଗେନି ତ ଆମେ ସେମ ଗରମ ଥିବ ଯଦି ଖାଇବା ସେଥିରେ ଟିକେ ଭଲ ଲାଗେ ମତେ ତ ସେ ପିଠା ବହୁତ ଭଲ ଲାଗେ ଆ ଆପଣ କେବେ ଖାଇଛନ୍ତି?
ଓ ହଁ ସେମିତି କରିକି ଖାଇଛୁ ପଡେଇରେ
ଓହୋ ଆଉ ସେମିତିରେ ଗୋଟେ ଇଟିଲି ପିଠା ବି ହବ ଯେ ଏ ସେମିତି ପିଠୋ ବାଟିକି କରିଥିବା ଇଟିଲୀ ଛାଞ୍ଚ ଫାଷ୍ଟ ତାକୁ ଇଟିଲୀ ଛାଞ୍ଚକୁ ବସିବେ ଇଟିଲୀ ଛାଞ୍ଚରେ ଆମର ଯେତେଟା ମାନେ ଅଛି ପିଠା କରିବା ପାଇଁ ସେଇ ସାଞ୍ଚର ଟିକେ ତେଲ ହଉ ବା ଘି ଯା ର ଯୋଉଟା ପସନ୍ଦ ତ ସେଇଟା ଗ ଟିକେ ମାରି ବା ମାନେ ପିଠା ଯୋଉଠି ଆମେ ପିଠ ଢାଳିବା ସିରାରେ ଟିକେ ମାରିବା ମାନେ ଘିଅ ବା ତେଲକୁ ଟିକେ ମାରିବା ମାରି ସାରିଲା ପରେ ତାକୁ ଆମେ କଣ କରିବା ନା ପିଠ ଢାଳିବା ପିଠ ଢାଳି ସାରିଲା ପରେ ଆମେ ପୁରକୁ ସାଇଜ ଭାବରେ ଦବା ସେ ପୁର ଦେଇ ସାରିଲା ପରେ ପୁଣି ଆଉ ରେ ପିଠୋଉ ଢାଳିବା ମାନେ ସେଇ ଯୋଉ ଇଟେଲ ଛାଞ୍ଚରେ ପୁଣି ପୁର ଦେଇଶ ଫାଷ୍ଟ ପୁର ମାନେ ଦିଆହବ ଫାଷ୍ଟ ପିଠୁଉ ତା ଦିଆ ହବ ପୁରା ତାପରେ ଆଉଥରେ ପିଠାକୁ ଦିଆହବ ଦେଇ ସାରିଲା ପରେ ତାକୁ ଭଲସେ ମାନେ ପୁରା ମାନେ ପୁରା ଢଙ୍କା ହବ ତାକୁ କାହିଁକିନା ବାହ ଯଦି? ତାର ମାନେ ବାମ୍ପ ଟା ଯଦି ବାହାରକୁ ପଳେଇ ତାେଲେ ପିଠା ତ ସିଝିବନି ନା ତାକୁ ସେଥିାଇଁ ଭଲସେ ମାନେ ଦେଖିବା ମାନେ ତାକୁ ପୁରା ଟାଇଟ ହଉଛି କି ନାହିଁ ତାପରେ ଭଲସେ ତାକୁ ଇଏ କରାହବ ତାକୁ କିଛି ଟାଇମ ଛାଡି ସାରିଲା ପରେ ତାକୁ ଦେଖିବା ଆମେ ସିଝିଛି କି ନାହିଁ ପିଠା ପିଠା ସିଝି ସାରିଲା ପରେ ତାକୁ ତ ତତଲା ତତଲ କେମିତି ମାନେ ଗରମ ମାନେ ଏତେ ପୁରା ମାନେ ଓହ୍ଲେଇକି ତ ସାଙ୍ଗେ ସାଙ୍ଗେ ବାହାର କରିବ ନା ଟିକେ ପାଞ୍ଚ ମିନିଟ ଖଣ୍ଡଟେ ତାକୁ ଛାଡିକି ତାକୁ ବାହାର କରିବା ଆସ୍ତେ ବାହାର କଲେ ସେ ଆରାମସେ ହାରିବ ସେ ପିଠା ବି ବହୁତ ଭଲ ଲାଗେ ମୁଁ ତ ଆମ ବୋଉ ଆଉ ବହୁତ ଥର କରିକି ସେମିତି ଖାଇଛି ଆ କଣ ଖାଇଛନ୍ତି ସେମିତି କରିଛନ୍ତି
ଛୁଆମାନେେ ଆସିଲେ ଆମ ଘରକୁ ନେଇକି ଯାଉଛନ୍ତି।
ଓହୋ ହ ଆପଣ ଯେହେତୁ ହଁ ମାନେ
ଆଜ୍ଞା ନାଇଁ ମୁଁ ବର୍ଷେ ହେଇଲା ମମୋର ମ୍ୟାରେଜ ହେଇଛି ବର୍ଷ ହେବା ଭି ଏ ତାପରେ ପୁଅ ହେଇଛି। ଏ ଏତେ ବି ପି ପିଠାପଣା କରିବା ପାଇଁ ମୋତେ ଦେଇନାହାନ୍ତି।ଯେତିକି ବି କରିଛି ସେତିକି କହୁଛି ମୁଁ।
ଓହୋ ଆପଣ କଣ ଶିଖିଥିଲେ ବି ପିଠା ମାନେ ବାପା ଘରଠୁ ଶିଖିକି ଆସିଥିଲେ ନା କଣ?
ଆଜ୍ଞା ଆଜ୍ଞା କରିଥିଲି ମୁଁଁ ।ମା ଭାଉଜ କରନ୍ତି ମୁଁ ବସ ଦେଖ । ଆ ଦେଖୁ ଦେଖୁ ଦିନେ ମନ ହେଲା କହିଲି ସବୁ ପିଠା ଗୋଟେ ଏକା ଥରେ କରିବି ମୁଁ। ଏକାଥରେ ମାନେ ଲାଗ୍ ଲାଗ୍ ଗୋଟେ ଦିନ କଲି ପୁଣି ଗୋଟେ ଦିନ କଲି ପୁଣି ଗୋଟେ ଦିନ ଛାଡ଼ି ଏମତି
ଗୋଟେ ଦିନରେ ଗୋଟେ ଦିନରେ ତାହେଲେ କରିଦେଲ?
ନାଇଁ ନାଇଁ ଗୋଟେ ଦିନରେ ନୁହଁ ଆଜି କଲି ଧର ଏଇ ପିଠା ଟା କାଲି ଦି ଦିନ ଛାଡିକି ପୁଣି ଆଉ ଗୋଟେ ପିଠା।
ଓହୋ ସିକି ଗଲେ ନା, ଆରେ ମୁଁ ତ କେବେ ଆମର ଯୋଉ ଖୁ ଭାଲୁ କାଣି ହୁଏନି ଖୁଦୁରୁକୁୁଣି ସେଇ ଟାଇମ ରେ ଆମର ମଣ୍ଡା ପିଠା କରନ୍ତି ମ ମତେ ମଣ୍ଡା ପିଠା ତ ଆସେନି।ମାନେ ଫାଷ୍ଟ ସେ କାକର ଟା ଖାଲି କାକ ମାନେ । ଯୋଉଁ ରୁଟି ବେଲାରେ ମୁଁ ସୁଜି ଟାକୁ ମାନେ ଏମିତି ଗୋଲ କରି ତାକୁ ବେଲି ଦିଏ ତାକୁ କୁ ଆମର ଗ୍ଲାସ ନାଇଁ ଗ୍ଲାସ ସେମିତି କାଟିଦିଏ କିନ୍ତୁ ସେମିତି ବି ମାନେ ପିଠା ଟା ସାଇଜ ହୁଏନି। ମୁଁ ସେମିତି କରିଦିଏ ଖାଲି । ମାନେ ମେଲା କାକରା ଯୋଉଟା କୁହନ୍ତି ସେଇଟାକୁ କରେ।ଆଉ ମଣ୍ଡପିଠା ତ ମୁଁ କେବେ କରିନି ଥରେ ବସିଲି କରିବା ପାଇଁ ଆଉ ଭିତରେ ପୁର ଦେଲି ପୁର ଦେଇକି ସେ ମାନେ ତାକୁ ଚା ସେ ପୁର ସବୁ ବାହାରିଗଲା। ଆଉ ବାହାରି ଗଲା ଯେତେବେଳେ କରିପାଇଲିନି ଏମିତି ଦି ତିନି ଥ ଥରେ ବହୁତ ଚେଷ୍ଟା କଲି କରିପାରଲିିନି। ତାପରେ ଆମର କରିପାଇଲିି। ତାପରେ କଣ ହେଲା ନା ଆମ ଗାଁରେ ଜଣଙ୍କର ତାଙ୍କର ପିଠା କରୁଥିଲେ।ଯଦି ପିଠା କରୁଥିଲେ ମତେ ଟିକେ ଇଚ୍ଛା ମାନେବହୁତ ଭଲ ଲାଗେ ପିଠା ପିଠା କରିବା ପାଇଁ ମାନେ ଖାଇବା ପାଇଁ ତି ନୁହଁ କିନ୍ତୁ ମତେ ପିଠା ପିଠା କରିବା ପାଇଁ ଭଲ ଲାଗେ। ତ ତାଙ୍କ କରୁ କରୁଥିଲୁ ବସି ସାଙ୍ଗଘର କରୁଥିଲେ ସେ ମାଉସୀ ଆମର ପିଠା କରୁଥିଲେ। ମୁଁ ଯାଇକି ଟିକେ ପହଞ୍ଚିଲି ସେ ଯାଇକି ସେି କରୁଥିଲେ କେମିତି ଦେଖିକି ମୁଁ କଲିି ଦେଖିକି କଲି ମାନେ ଫାଷ୍ଟ କଥା ହେଲା ମୁଁ ପୁର ଟା ଅଧିକ ଦେଇଦିଏ ତ ସେ ପିଠା ଟା ଫାଟିଯାଏ ତାପରେ ସେ ମତେ କହିଲେ କି ଏତିକରୁ ଏତିକ ଏମିତି ପିଠା ଟା କରିବୁ ଯେତିକି ପୁର ତାର ଆବଶ୍ୟକତା ତାକୁ ସେତିକି ପୁର ଦେଲେ। ସେ ପିଠା ହବ ତାପରେ କଣ କଲି ନା ତାପରେ ଫାଷ୍ଟ ଟାଇମ ମୁଁ ସେଇଠି ପିଠା କଲି ପିଠା କରିକି ମୁଁ ସେବେଠୁ ଜାଣିଲି କି ନାଇଁ ମୋ ମଣ୍ଡା ପିଠା ଟେ ଏମିତି କରନ୍ତି। ଆଉ ଆମର ତ କୁମାର ପୂର୍ଣ୍ଣିମାରେ ଉଁ ଯୋଉ ଚାନ୍ଦ ବଧେଇବା ପାଇଁ ଚାନ୍ଦ ପିଠା ବି ମତେ କରିବା ପାଇଁ ବହୁତ ଭଲ ଲାଗେ। ଡୁରି ପିଠା ବି ଆମର ଚାନ୍ଦ ବନ୍ୁନ୍ତି ନା ସେ ସେ ଗୋଟେ ଚାନ୍ଦ ଜହନ ଏଇଟରା କରନ୍ତିନି ସେରାମ କିଛି ଶିଖିନଥିଲି। ହଁ ମୁଁ ସେଇଟା କିଛି ଶିଖିନଥିଲି ତାପରେ ସେିଏ ମୋ ସାଙ୍ଗ ତା ମା ମାମା କରୁଥିଲେ ତ ସେ ମାଉସୀଙ୍କୁ ଦେଖିକି ମୁଁ। ସେଇ ଦିନ ଟୁ କରିବା ଷ୍ଟାର୍ଟ କଲି ଆରେ ମାନେ ସବୁ ଗୋଟେ ଝିଅ ଟେ ସବୁ ଶିଖିବା ଦରକାର। ର ନା ମାନେ ସବୁ ପିଠା ଶିଖିବା ଦରକାର ମାନେ ଭବିଷ୍ୟତରେ କୋଉଠି କି ତୁ ବାହାବୁ କି କଣ କରିବୁ ଶାଶୁ ନଥିବେ କି କେହି ନଥିବେ। ତ ତ ଯାହାହଲେ ବି ତୋତେ ପିଠା କରିବାକୁ ପଡିବ କିଛି ତ ଶିଖିିନଥିବ ଆଉ କଣ କରିବ ଯେ
ଆଜ୍ଞା।
ଅ ନାଇଁ ମୁଁ ଏ ପିଠା ସବୁ ଶିଖି ଯାଇଛି ଖାଲି ଖଳି ଟା ମୋ ଦ୍ଵାରା ଖଳିଟା ଧରିଲା ବେଳେ ମତେ ଟିକେ ମାନେ ଧରିବା ପାଇଁ ହନି ମାନେ ହଳି ଧରିଲା ବେଳେ ଦି ଜଣ ଲୋକ ଦରକାର ଯେହେତୁ ପାଣିଟାକୁ ଆମେ ହଁ।
ପୁଣି ନ?
ହଁ ଚୁନା ଟାମ ପକେଇବା ଯଦି ଚୁନା ଟା ବିନ୍ଧା ହେଇଯିବ ତବେ ପିଠା ଟା କଣ ଭଲ ହେବ କି ହବନିଁ ତ ସେଥିପାଇଁ ଦି ଜଣ ଲୋକ ଦରକାର। ରାମ ତ ଏପଟେ ମାନେ ଲୋକ ବି ଏତେ ନାହାନ୍ତି ଆମର ଜଣେ ଏଠି ମାଉସୀ ଅଛନ୍ତି ତାଙ୍କ କୁଡ଼ା ହେଲେ ସେ ସବୁ ପିଠା କରିଦିଅନ୍ତି, ମାନେ ସବୁ ସାହାଯ୍ୟ କରନ୍ତି। ଆଉ ତାଙ୍କୁ ମୁଁ ସବୁ ଇଏରେ ଡାକେ ଆମର ପିଠା ପିଠା କରିଦିଅନ୍ତି, ସେଇ ଆଶା ପିଠା ହଉ କା ପିଠା ହଉ ଆସା ପିଠା ତ ସହଜ। ମାନେ ତାକୁ ଖଳି ଭାସେ ମାନେ ଧ ଯୋଉ ଖାଲି କଦଳୀପତର କରିବୁ ସେଇଟା ମାନେ ସହଜ, ନାଇଁ
ଆଜ୍ଞା
ହଁ ବା ହଉଥିଲେ ମ୍ୟାମ ଆପଣ କଣ କରୁଛନ୍ତି କରନ୍ତୁ, ମୁଁ ଟିକେ ଯାଉଛି ରୋଷେଇ କରିବି।
ଆଞା ହଁ ମୁଁ ବି ରୋଷେଇ କରିବି ହଉ ନମସ୍କାର।